ହାଲୋ।
ନିଏଲୋ। ହ୍ୟାଲୋ।
ହଁ ହ୍ୟାଲୋ।
ହଁ।
କଣ କରୁଛନ୍ତି?
କଣ କରିବି ବର୍ଷା ହଉଛି ବର୍ଷା ହଉଛି ଏପଟ ସେପଟ ହଉଥିନି ମୁଁ କହିଲି କ। କଥା ହେବି ବୋଲି ଟିକେ ଆଉ।
ହୁଁ ହୁଁ। ବର୍ଷା ତ ଏଇନା ଟିକେ ଛାଡ଼ିଚି।
ହୁଁଁ।
ହୁଁଉଁ। ଆଉ କଣ ଖାଇଥିଲେ ଆଜି?
ଆଜି ସେଇ ଭାତ।
ହଁ।
ହଁ ଡାଲି। ଭଜା ଆଜି ରବିବାର ଆଇଁଷ ଫାଇଁଷ ଖାଇବାର ନାହିଁ ମୋର। ଆଇଁସ ଫାଇଁସ ଖାଏନି।
ହୁଁ।
ହୁଁ।
ହୁଁ।
ଛୁଆ ଆଣୁଚି।
ହଁ ଏ ଇ ଝିଅ ଟା। ସେଠେଇକି ସୋଇ ପଡ଼ିଛି କି ଯାଇ ଙ୍କି କୁଁ କୁଁ ହଉଛି। ଏବେ ଏବେ ପେଟଉଛିନା। ଏ ବେକଟା ଷ୍ଟ୍ରଙ୍ଗ ହେଇନି ମୁହଁ ମାଡି ଯାଉଛି ସେଥି ପାଇଁ କୋହୁଚୀ ହୁଁ। କୁଁ।
ହଁ ଆସ୍ତେ ଆସ୍ତେ ଇଏ ହେଇଯିବ ଆଉ।
ହୁଁ ହେଲାଣି ଏ ଟିକେ ଟିକେ ମୁଣ୍ଡ ଟ ଟେକୁଛି।
ହୁଁ।
ଆଗରୁ ତ ଟେକି ପାରୁନଥିଲା ଟିକେ ଟିକେ
ହୁଁ।
ହୁଁ।
ଆଜି ରୋସେଇ କଣ କରିବ ରାତିରେ?
ଦିନରେ ଚିକେନ ହେଇଥିଲା ରାତିରେ ଦେଖିବା କଣ କରିବା ଆଉ।
ହୁଁ ଆଜି ତ ସମସ୍ତଙ୍କର ଆଇଁଷ ଆଉ।
ହୁଁ ପାଗ ବି ଦେଇଛି ଭଲ ଆଉ।
ହୁଁ।
ଓ ଆଉ ଘରେ ସମସ୍ତେ କଣ କରୁଛନ୍ତି?
ଘରେ ସବୁ ବର୍ଷା ପାଗ ଆଜି ଅଛନ୍ତି ଘରେ ଆଜି ସବୁ।
ହୁଁ ଭଲ ଅଛି ନା ତାଙ୍କ ଦେହ ପା?
ହଁ।
ହୁଁ। ଓଃ ହୋ ହୁଁ ଓ ଲୋ।
ଏ ବର୍ଷା ହଉଛି ଭାରି ଚେଞ୍ଚରା ଲାଗୁଛି ପାଗଗୁରା।
ହୁଁ।
ହୁଁ।
ରୁ ସକାଳୁ ତ ଲାଗିଥିଲା ଯେ ଗାଧେଇ ହେଲାନି ଲ ନୁଗା ପଟା ଧୋଇହେଲାନି। ସେ ସେମିତି ପଡିଗଲା।
ହୁଁ।
ବେଶୀ ତମ ଝିଅର ବାରମ୍ବାର ଖାଲି ପରିସ୍ରା କରି ଯାଉଛି।
ହୁଁ।
ଏତେ ଧୋଇବୁ ତାର?
ହଁ ଏଇ ବର୍ଷା ପାଗରେ ତ ଗୋରୁ ଗାଈ ବହୁତ ହଇରାଣ ହଉଛନ୍ତି।
ହୁଁ।
ହୁଁ।
ମଣିଷ କଣ ଗୁରୁ ଗାଈ ମଣିଷ କଣ ଗୁରୁ ଗାଈ କଣ ସମସ୍ତେ ହଇରାଣ।
ଆଉ ତମ ବାଡିରେ ସବୁ କଣ ଲଗେଇଛ?
ଆମର ବାଇଗଣ ଲଗେଇଥିଲେ ଫଳୁଛି। ଆଉ ଜହ୍ନି ଭେଣ୍ଡି କଲରା ଲଗେଇଛନ୍ତି ସେ ହେଇନି ଆଉ।
ହୁଁ।
ଆଁ।
ଆ।
ତମର କଣ ଲଗେଇଛ?
ଆମର ସବୁ ପ୍ରକାର ଲଗେଇଛନ୍ତି ଗୋଟେ ଗୋଟେ ଦି ଦିଟା ଗଛ ସବୁ ଲଗେଇଛନ୍ତି ଜହ୍ନି, କାକୁଡି, କଲରା, ବୋଇତାଳୁ, କଖାରୁ, ପୋଇ, କୁନ୍ଦୁୁରୀ,
ହୁଁ ହ ଭଲ ଆଉ ଆଉ କୁଆଡେ ଯିବାର ନାହିଁ ସେଇଠି ତ ତୋଳି ଆଣି କରିଦେବ ଆଉ ହୁଁ।
ହଁ।
ହୁଁ ନଈ ବଢି ଆସିଲାଣି ଆଉ।
ହୁଁ।
ଆଉ ଆଉ କଣ କରୁଛ ସବୁ କେମିତି?
କଣ କରିବା ଏଇମିତି ମେଘ ହେଊଛି? କାମ କଣ କିଛି ତ ନାହିଁ ଏଇନା କଣ କରିବା? ହୁଁ।
ହୁଁ ବର୍ଷା ଦିନ ଆଇଲା ଏଥର ଆଉ ଆରମ୍ଭ ହେଇଯିବ ସବୁ ବସି ଓଷା ବାର ସବୁ ଆସିବ ଲାଗି ଲାଗିକା।
ହୁଁ।
ହଁ ଏଇ ଶ୍ରାବଣ ମାସ ଭାର ପାଣି ଭାର ନେଇକି ସବୁ ଯିବେ।
ହଁ।
ହାଁ। ତାପରେ ସବୁ ତ ତା ଗତିକି ତା ଗତିକି ଉଷା ବାର ଆସିବ ଖୁଦରୁକୁଣୀ, କୁଆଁର ପୂର୍ଣ୍ଣିମା ପଞ୍ଚୁକ ସବୁ ଲାଗି ଆସିଲାଣି।
ହୁଁ-ହୁଁ।
ହଁ ଝିଅ ମାନଙ୍କର ସବୁ ଏଇ ନାଗେ ପର୍ବ ଆଗରୁ ଯେମିତି ଝିଅ ମାନେ ସବୁ ସାଙ୍ଗସାଥି ହେଇକି ଇଏ କରୁଥିଲେ ଆଜିକାଲି ତ ସବୁ ବାହାରେ ଯାଇକି ପା ପାଠ ପଢିଲେ।
ହଁ ବା।
ଆଉ କିଏ ସେ ଏମିତି ଆଉ ଇଏ କରୁଚି। ଆଉ ସେମିତି ଗୋଟେ ଦିଟା ଝିଅ ଯେମିତି ଅଛନ୍ତି ସେ ସାଙ୍ଗ ହେଇକିରି ସବୁ ଖୁଦରୁକୁୁଣି କୁଆଁର ପୂର୍ଣ୍ଣିମା କରୁଚନ୍ତି। ଆଉ ଆଗ
ଆଗ ଭଳିଆ ଆଉ ବିଲକୁଲ୍ ନାହିଁ। ଆଗରୁ ଝିଅ ଦଳ ଦଳ ହେଇ ଫୁଲ ତୋଳି ଯିବେ କେତେ କଣ ହଉଥିଲା ଏଇନା ଝିଅ ନିଜ ବାଡି ଘରୁ ଯାହା ଦିଟା ଫୁଲ ନେଇଗଲେ ପୂଜା କରିଦେଲେ ସଇଲା।
ହଁ। ଆଗୁରୁ ଝିଅ ମାନଙ୍କର ଏଟା ଗୋଟେ ହବ ବୋଲି ମାନେ କେତେ ସେମାନେ ଆନନ୍ଦ ହେଇକି ଖୁସି ହେଇକି ହେମାନେ ଗୋଟେ କରିବେ ବୋଲି ତାଙ୍କର ଗୋଟେ ମନରେ ଇଏ ଥିଲା।
ଆଗତୁରା କେତେ ପ୍ଲାନିଂ କରିଥିବେ
ଫିଷ୍ଟି କରିବେ ସାଙ୍ଗସାଥି ହେଇକି ଖାଇବେ କେତେ ତାଙ୍କୁ ଗୋଟେ ଖୁସି ଲାଗୁଥିଲା ଆଜିକାଲି ଆଉ
କିଛି ନାଇଁ ସେସବୁ ସବୁ ଚେଞ୍ଜ୍ ହେଇ
ଏଇନାକେ ଖାଲି ସେମିତି ଠାକୁର ତାର ଗୋଟେ ଅଛି ବିଧି ବୋଲି ସେମିତି ଠାକୁର ଟିକେ କରିଦଉଚନ୍ତି।
ହୁଁ କଳସ ବୁଡ ଦେଇ ପୂଜା କରିଦଉଚନ୍ତି ସଇଲା କଥା ନା ଏବେ ତାପରେ ଭେରାଇଟି ମାଇକି ଆଗୁରୁ ଟିକେ ମାନେ ସେରା ଘଣ୍ଟ ଫଣ୍ଟ ବାଡେଇକି ନଉଥିଲେ ଏଇନେ ବାପ ଡିଜେ। ଡିଜେ ନହେଲେ ଭସାଣି ହଉନି।
ଡିଜେ ନହେଲେ ଭଷାଣି ହଉନି କଉ ଭଷାଣି ଟା ହେଇପାରୁନି।
ହଁ। ଡିଜେ ଆଣେ ବଡ ଆକାରରେ ଟେଣ୍ଡେ ବାନ୍ଧେ। ସବୁ।
ତମ ଗାଁରେ ବହୁତ୍ ବଡ ଆକାର ରେ କରନ୍ତି ନା?
ହୁଁ ଆମର ତଥାବି ବେଶୀ ବଡ ଗାଁ ନୁହେଁ ହେଲେ ବି ତିନ୍ ତିନି ଜଣ ଚାରି ଜଣ ଭଳିଆ ଦଳ କରଚନ୍ତି ସେମାନେ ସବୁ କରନ୍ତି ଅଲଗା ଅଲଗା ତାଙ୍କର।
ହୁଁ।
ହୁଁ। ଆମ ସାଇ ରେ ନାହିଁ କିନ୍ତୁ ବାକି ଅନ୍ୟ ସାଇ ମାନଙ୍କରେ ସେମାନେ କରନ୍ତି।
ହୁଁ।
ହୁଁ।
ହଁ ଆଗରୁ କେତେ ଜନ୍ମାଷ୍ଟମୀ ଆମେ କରନ୍ତି ଆଉ ଆଜି କାଲି ବି ସେ ଜନ୍ମାଷ୍ଟମୀରେ ସୁଧେ କାଁ ଭାଁ ଲୋକ କରୁଚନ୍ତି ଆଉ କରିପାରୁନାହାନ୍ତି।
କୁହନ୍ତି କେତେବେଳେ ପୂଜା ହେଲା କଣ କିଛି ହୁଁ- ଜାଣିପାରିବୁନି ଆଗରୁ ସମସ୍ତେ ସମସ୍ତେ କରନ୍ତି ନା ଗୋଟେ ଘୁଡ୍ ଘାଡେ ଶଙ୍ଖ, ହୁଳହୁଳି ସବୁ ଶୁବୁ ଥିବ‌ଏଇନା ସେମିତି ଯାଇ ତାଇ ପାଇଁ ଖାଲି ଟିକେ ରାବଣ ଆସୁଛି ପୂଜା କରିଦଉଛି‌ ଇଏ ସବୁ କିଛି ବି ନାହିଁ ଆଗ ଜିନିଷ ଏବେକାର ବହୁତ୍ ଫରକ୍‌।
ହୁଁ ନନ୍ଦ ଉତ୍ସବ କରନ୍ତି କେତେ ପ୍ରକାର ଇଏ କରିକି। ଆଉ ଆଜିକାଲି ନାଇଁ। ଆଗରୁ ଦୁତିଆ ଓଷା କରନ୍ତି। ସିଏ ବି ଆଉ ସେମିତି ନାହିଁ।
ହଁ ପରା।
କେତେ ଏମିତି କରୁଥିଲେ ସବୁ ଆସ୍ତେ ଆସ୍ତେ ଆସ୍ତେ ଆସ୍ତେ ସବୁ, ଇଏ ହେଇଗଲାଣି।
ହୁଁ।
ଆଉ।
ଦେହ ଭଲ ଅଛି ନା?
ହଁ ଦେହ ଭଲ ଅଛି।
ହୁଁ।
ହୁଁ।
ମୋ ଝିଅକୁ ନେଇ ଯାଉନ ତମ କତିରେ ରଖନ୍ତ ଟିକେ ବର୍ଷା ଦିନ ଗନେ ଆଣନ୍ତି।
ହୁଁ ସେ ଯୋଉ ମୁତୁଚି ମୁଁ ରଖିପାରିବିନି ଆଉ।
ବେଗ୍ ରେ ପଠେଇଦେ।
ପଠେଇଦେବି ନା?
ହଁ।
ଉଁ ହଉ ତା ହେନେ।
ପଠେଇ ଦେନେ ରଖିମି।
ହଁ ଏଇ ବର୍ଷା ଦିନ ଯିବ ତାପରେ ତାକୁ ଆଣିବି।
ହୁଁ।
ହୁଁ ହୁଁ। ଭାରି ହଇରାଣ ହଉଚି। ଖାଲି ପାଞ୍ଚ ମିନିଟ୍ ରେ ଥରେ, ଦଶ ମିନିଟ୍ ରେ ଥରେ, ଏମିତି ଯଦି ମୁତିବ। ମୁଁ କଉଠୁ ଏତେ ତା ପାଇଁ କପଡ଼ା ଆଣିବି କେତ କଣ କରିବି ‌?
ହଁ ଏଇନା କେ ତ ଗୋଟେ ଗୋଟେ ଛୁଆ କୁ ଲୋକ ଏମତି ହଉଚନ୍ତି
ହୁଁ। ଆଗୁରୁ ସେମାନେ ଚଳେଇ ନଉଥିଲେ ଏନା ଆଉ ଚଳେଇ ହଉନି। କେମିତି କେଜାଣେ କରୁଥିଲେ ମୁଁ ସେଇଆ ଭାବୁଚି। ଇଏ ଯାଇକି ତାହେନେ ଟିକେ ପାଞ୍ଚ ମାସ ଛାଡିକି ଛଅ ବର୍ଷ ପା ହଁ ପାଞ୍ଚ ମାସ ଛଅ ମାସ, ଛାଡିକି ଛୁଆ କରୁଚନ୍ତି ଆଗରୁ ତ ଗୋଟେ ବର୍ଷ ଯାଇ ନଥିବ ଫୁଣି ଛୁଆ। ହୁଁ।
ସେ ଏଇ ଛୁଆ। ଗୋଟେ ଛୁଆକୁ ତାହଲେ ମିଶଲା ବେଳକୁ କେତେ କଠ ଲାଗୁଛି। ପାଠପଢିବା କେତେ, ଏ ଡ୍ରେସ୍ ପତ୍ର ଭଲ ମନ୍ଦ ଦେଇକି